ହ୍ୟାଲୋ।
ହଁ କୁହନ୍ତୁ।
କୁହନ୍ତୁ।
ଏଇଭଳିଆ
କଲ୍ କଲ୍ ଯାଉନି ଆପଣଙ୍କ ପାଖକୁ।
ଆଉ। କଲ୍ ଯାଉନଥିଲା, କିନ୍ତୁ ଏଇଟା ମୁଁ ମୋ ଆଡୁ ଲଗେଇଲା ବେଳକୁ ତ ଫୁଣି ଗଲା।
ହୁଁ- ହୁଁ ଯାଉ ନଥିଲା ଏବେ।
ହୁଁ। ଭଲ ହେଲା ମୋର ଏଇଟା ଗୋଟେ ଦଶଟା କଲ୍ ହେଇଯିବ।
ଆଜ୍ଞା।
ଆଉ ଠା କୁର ଇଚ୍ଛା କଲେ କାଲି ଆଉ କୋଡିଏଟା, କାଲି ତ କଣ ନଅଟାରେ ବନ୍ଦ ହେଇଯିବ। ଆଉ କୋଡିଏଟା କଲ୍ ଚେଷ୍ଟା କରିବି ସଖାଳୁ କେମିତି ବନେଇଆ ପାଇଁ ଦେଖେ ଯାହା ହବ ଆଉ, କଣ
ମୋର ହେଇସାରିଲାଣି ବାଇଶଟା କଲ୍।
ଆପଣଙ୍କର ଆଠଟା କରିଆ ପାଇଁ ବହୁତ ସମୟ ଅଛି। ଆପଣଙ୍କ ପାଖକୁ ଆଉ କଲ୍ ଆ ହୁଏତ ମୋର ଯାଇପାରେ ନ ଯାଇପାରେ, ଆପଣଙ୍କ ଆପଣ ଯଦି ଚେଷ୍ଟା କରିବେ ଆପଣଙ୍କ ଆଡୁ ଆସିଆ ପାଇଁ, ତାହେଲେ ଆପଣ କରିଦେବେ କଲ୍।
ହଁ- ହଁ।
କାରଣ ଗୋଟେ ନମ୍ବରରେ ପାଞ୍ଚଟା କଲ୍ କଣ କରାଯାଉଛି। ଉଁ ହଉ।
ଥଣ୍ଡା ଆପଣଙ୍କୁ କେଡ଼େ ଜୋରେ ଲାଗୁଛି? ଆଜ୍ଞା ଥଣ୍ଡା ଲାଗୁନି ଆପଣଙ୍କ ଆଡେ?
ହଁ ଏବେ ତ ବର୍ଷା ଟିକେ ହଉଚି ଯୋଉ , ତାପରେ ମୁଁ ଏଇ ମନ୍ଦିରର ବାହାରେ ବସିଛି ନା। ଆ ସେମିତି ମାନେ କିଛି ଇଏ ନାଇଁ, ଆଉ ଆପଣ ଘଟଗାଁ ଘ ଘଟ ଗାଁ କେବେ ଯାଇଛନ୍ତି?
ନା।
ହଁ।
ଆପଣ ଯାଇଚନ୍ତି?
ହଁ ମୁଁ ଦୁଇ ତିନି ଥର ଯାଇଛି ବୁଲିଆ ପାଇଁ, ଭଲ ଆଉ ଅ ଏଇ ପାଠ ପଢା ପରେ କଣ ପଢିଆ ପାଇଁ ଇଏ?
କଣ କହିଲେ?
ଏବେ ଆପଣଙ୍କର ପଢ଼ା ପଢିଲା ପରେ, ୟା ପରେ କଣ କରିବେ?
ୟା ଉପରେ କିଛି ନାହିଁ, ଖେଳ ଟ୍ରେନିଂ ନେବି।
କଣ ପି ଇ ଟି ଟିଚର ହେବେ?
ହଁ ଖୋ ଖୋ, କବାଡ଼ି ପାଇଁ ପ୍ରାକ୍ଟିସ୍ କରିବି ଆଉ। ନା ମୁଁ ଏବେ ଖୋ ଖୋ ଏବେ ପିଲାଙ୍କୁ ଶିଖଉଚି।
ବହୁତ ବଢ଼ିଆ। ଏମିତି କରନ୍ତୁ ଯୋଉଥିରେ କିଛି ମାନେ। ନୂତନ କିଛି ସେଥିରେ ଇଏ। ନିଜର। ଆପଣ ଖୋ ଖୋ ଶିଖେଇବେ ସେଇ ପିଲା ଖୋ ଖୋ ଇଏ କରିବେ ସେମାନେ ଡେଭଲପ ହେବେ। ଯେମତି କିଛି ନୂଆ। ଏ ଜିନିଷ ଟା କଲେ ଭଲ ଲାଗିବ।
ହଁ ମୁଁ ଷ୍ଟେଟ ଲେବୁଲ୍ ପର୍ଯ୍ୟନ୍ତ ଯାଇଛି ବାସ୍। ଏଇଥରକ ମୋର ଥିଲା କବାଡ଼ି ଖେଳିବାର ସିଏମ୍ ଟ୍ରଫିରେ। ତ ମୋର ଟିକେ ପ୍ରୋବ୍ଲେମ ଯୋଗୁ ମୁଁ ଯାଇ ପାରିନଥିଲି ସେଇଥି ପାଇଁ ସାତ ତ ଦିନି ଖାଇନି କାନ୍ଦିଛି।
ହଁ କାରଣ ଜଣେ ଗୋଟେ ସଫଳତାର। ହଁ ଇଏଟାକୁ ଛାଡିଲେ ତ ବହୁତ କଷ୍ଟ ଲାଗିବ। ସଫଳତା ହାତ ପାହାନ୍ତରେ ଥାଇକି ଯଦି ଆମେ। ତାର ଏଁ ଠିକ ଇଏ ନ କରି ପାରିବ ତା କଷ୍ଟ ବହୁତ ଲାଗେ।
ସେଇ ସାତ ଦିନି ସମସ୍ତଙ୍କୁ ଚିଡଚିଡି ହେଲି। କାହା ସହିତ ମିଳାମିଶା ଠିକ ସେ କଲିନି ଯିଏ ଯାହା କହିବ ତାକୁ ସବୁ ଓଲଟା କହିବି। ମତେ ଯିଏ ପଚାରିବ। ଖାଲି ଏମିତି ଏକୁଟିଆ ଖାଲି ରହିବି ଏମିତି ଗେଟ ଆଡେ ଯିବି ବୁଲିବି ଗେଟ ଉ ଚଢ଼ିବ। ହଉ କହିବେ ଠିଆ ହେଇଛୁ ନା କଣ କରୁଛୁ ମୁଁ କହିଲି ତମକୁ ଦେଖାଉନି କି ମୁଁ ଠିଆ ହେଇଛି ବୋଲି। ପଚାରୁଛ କଣ ପୁରା ଏମତି ଖାଲି ଚିଡ ଚିଡି ହେଲି ସାତ ଦିନ ଯାକ।
ଆ ସେଇ ଭଳିଆ କଷ୍ଟ ଟା କାରଣ ଆ ନିଜେ ଗୋଟେ ଗଛ। ଲଗେଇଥିବେ ତା ଧିଅରୁ କିଏ ଯଦି ଗୋଟେ ପତ୍ର ବି କାଟିଦେଲା। ତାହେଲେ ସେଇଟା ଆପଣଙ୍କୁ କଷ୍ଟ ହେବ କିନ୍ତୁ ଆପଣ ଅନ୍ୟ ଗଛଟା କାଟି ଦେଉଥିବେ। ଆପଣଙ୍କୁ କିଛି ଫିଲ୍ ଲାଗିବନି ସେଇ ଭଳିଆ କଁ ନିଜେ ଯୋଉ କାମଟା। କରିଥିବେ ବାସ୍ତବ ଜିନିଷ ‌। ଯୋଉଟା କି ହେଇ ପାରିବ ସବୁବେଳେ ସେଇଭଳିଆ ଚେଷ୍ଟା କରିବେ।
ହୁଁ ହୁଁ କହୁଥିଲେ ତ ଆଜି ବାରଟା ଭିତରେ ବନ୍ଦ ହେଇଯିବ ବୋଲି।
ହଁ କହୁଥିଲେ ତ କିନ୍ତୁ।
ଦେଖିବା କଣ ହଉଛି। ହାଲୋ। ହାଲୋ। ହେଲୋ।